ହଏ
କଣ କରୁଛ?
ଅଛି ଏଠିକି ଆଉ କହୁନା କଣ କହୁନା? ହ୍ୟାଲୋ।
ହଁ।
ହଁ ଅଁ। ହଁ।
ଆଉ କଣ ଖାଇବା ପିଇବା କଣ ହେଇଛି ଖାଇବା ପିଇବା କଣ ହେଇଛି?
ହଁ ଖାଇବା ପିଇବା ହେଇଛି ଆଉ।
କଣ ଖାଇଲ କଣ ଖାଇଲ?
ପଖାଳ ଖାଇଛୁ ଆଉ କଣ ଖାଇବୁ।
ପଖାଳ କୁ ଆଉ କଣ?
ପଖାଳ, ଏ ପୋଡ଼ା ପୋଡ଼ି ଖାଇକି ଆସିଛୁ ଆଉ କଣ ସକାଳୁ ହବ।
ଆଉ ପଖାଳ ଗଣ୍ଡେ ତମେ ତ ଖାଇଛ ସେତିକି ତ ବଡ କଥା ଆମକୁ ତ ସେତିକି ମିଳୁନି।
ଆ ନାଇଁ ଆମେ ପଖାଳ ଖାଇକି ଆଇଛୁ ନା।
ଆଉ ଜଳଖିଆ ଫଳଖିଆ ଖାଉନାହାନ୍ତି କି?
ନାଇଁ ଆମ ଜଳଖିଆ ହେରା ସବୁବେଳେ ନାହିଁ କେତେ ବେଳେ କେମିତି।
ଉୁଁ, ହୁଁ।
ଜଳଖିଆ ଖାଉନୁ ଏରା ପେଟ ଗ୍ୟାସ ଫ୍ୟାସ ହବ ହେରା ତ ହଉନି ଆମେ ଖାଇପାରିବୁନି ଜଳଖିଆ ଆଉ। ଜଳଖିଆ କିଏ ଖାଇକି ରହିବ?
ଆଉ ଏଥର ରଜରେ କୁଆଡ଼େ ବୁଲାବୁଲି କଲ?
ରଜରେ ବୁଲୁଥିଲୁ ସିଆଡ଼େ ଯାଇଥିଲୁ ଆଉ।
କୁଆଡ଼େ?
ଏଇ ହାତିବାରି ଆଡ଼େ ଜଗନ୍ନାଥ
ହଁ।
ହାତିବାରି ଜଗନ୍ନାଥ ମନ୍ଦିର ନାହିଁ କି ଆମର?
ହୁଁ ତ ତେ ଭଲ ମନ୍ଦିରଟେ, ଭଲ ମନ୍ଦିରଟେ।
ହୁଁ, ସେଇଠି ଯାଇଥିଲୁ ଆଉ।
ତାଙ୍କର ବଡ ଆକାରରେ ପା ରଥଯାତ୍ରା କରନ୍ତି।
ହଁ, ଏଇଟି ହୁଏ ନା।
ଆଉ ରଥଯାତ୍ରା ଆଉ କେଉ କୋଉ ଦିନ ଯାଇଛ ନା ରଥ ପୁରୀ କେବେ ଯାଇଛ ନା ଯାଇନାହାନ୍ତି!?
ପୁରୀ ଯାଇଛି ଏ ରଥଯାତ୍ରା ଓଲୁ ଯାଇନି ଆଉ। ଯାଇଛି ପୁରୀ ବହୁଥର ଯାଇଛି ନା। ପୁରୀ ଯାଇଛି, ତମେ ଯାଇଛ ନା ନାଇଁ ପୁରୀ?
ହଁ। ମୁଁ ଦି ତିନି ଥର ଯାଇଛି ସେଇ ତ ରଥଯାତ୍ରା ବେଳକୁ ଯାଇ ଯାଇ ହୁଏନି। ଆରେ ସେତେବେଳେ ଭିଡ଼ ରୁହେ ଜୋରେ।
ହୁଁ, ଏ ଭିଡ ହୁଏ ଜବର ଆଉ।
ଆଉ ଯାଇ ହୁଏନି।
ଆ ଲହଡ଼ି ଭାଙ୍ଗିଛ ନା ନାଇଁ?
ହଁ ସମୁଦ୍ରରେ ଖେଳ ହେଇଛି, ସମୁଦ୍ରରେ ଗାଧୋଇଚୁ। ତାପରେ ସେ ଏବେ ତ ଯେମିତି ରୁଲ କଲାନି ଆଉ ପୁରୀ ଭିତରକୁ ବି ହିଁ ଯାଇ ହଉନି। ମାନେ ଗଲାବେଳକୁ ତମକୁ ଯଦି ବ ବୟସ୍କ ଲୋକ ଗଲେ ସେମାନେ ପହଞ୍ଚି ପାରୁନାହାନ୍ତି ଆଉ।
ହଁ
ଏ ଠିଆ ହେଇ ହେଇ ହେଇ ହେଇ ଲାଇନ୍ ରେ କେତେ ଠିଆ ହେବେ।
ଗାଣ୍ଡି କାଠ ହେଇଯିବେ, ଆ ବାଇଆ ହେଇଯିବେ ଲୋକ ନେଇଗଲେ ନା ଆଉ। ବୁଢ଼ାବୁଢ଼ୀ ଯଦି ଯିବେ ନେଇକି ଯିବ ବାଇଆ ହେଇଯିବ।
ଫ୍ୟାମିଲି ନେଇକି ଗଲେ କଣ ତମେ ଯଦି ରୁମ୍ ଫୁମ୍ ବୁକିଂ କଲ
କରିଥିବ ନହେଲେ ନାଇ ପୁରା ପହଞ୍ଚିବ ରାତି ଗୋଟେରେ ଗାଧେଇ ପାଧେଇ ଜଗିବ। ହବ ନହେଲେ ରାତି ଚାରିଟା ବେଳକୁ ଯୋ ଫାଷ୍ଟ ପର ପହରରେ ଦେଖିବ। ନହେଲେ ଆଉ ହବନି।
ଆଉ ନହେଲେ କୋଉ ପୁରୀରେ ଏବେ ତ ସବୁ ନୂଆ ରୁଲ୍ ସବୁ ଲାଗୁ ହେଲାଣି ଯେ ଆଉ ଲୋକଟ ମାନେ ଚାହୁଁନାହାନ୍ତି ବି ଆଉ ଯିବା ପାଇଁ ପୁରୀ, ଏ କଣ ପାଇଁ ଯିବେ?
ଏ ଏବେ ଜଣେ ଧରା ପଡ଼ିଛି ଜାଣିଛ ନା ନାଇଁ?
କୋଉଠି?
ଯବାନ କହିକିନା ବାହାରୁ ଆସିଥିଲା
ହଁ
ଫଲସ ଆଡ଼ମିଟ କାର୍ଡ ଫାର୍ଡ କରିକି
ହୁଁ
ଏହଥିଲ ତାକୁ ଧରିଦେଲେ
ଓହୋ ମାନେ ଫରଜରି କରିକି ପଇଥିଲା ଭିତରେ
ହଁ ପୁରୀରେ ପଶିଯାଇଥିଲା ଆଉ। ମାଡ଼ି ବସିଲେ ଆଉ।
ଉୁଁ ହୁଁ ଆଉ କଣ ବାରିରେ କଣ ଫସଲ ଫସଲ ଲଗେଇଛନ୍ତି?
ଲଗେଇଚୁ ଏମିତି ଆଉ ସବୁ ଲଗେଇଚୁ ଆଉ।
କଣ ଫଳିଲାନି?
ଆଁ ନାଇଁ ଫ ଫ ଏବେ ଲଗେଇଛି ଫଳି ନାହିଁ।
କଣ କଣ ଲଗେଇଛ ଗଛ କଣ କଣ ଗଛ ଲଗେଇଛ?
ଏ କାକୁଡ଼ି ଫାକୁଡ଼ି ଏୟାର ସାର୍ ସବୁ ଲଗେଇଛୁ ଯାହା ଲାଗିବା କଥା ସବୁ ଅଳ୍ପ ଅଳ୍ପ ଲଗେଇଛୁ ଆଉ।
ଓହୋ
ଏମିତି ଲାଗିଛି ସବୁ ଆଉ।
ଘରେ ସବୁ ସଦସ୍ୟ କିଏ କିଏ ଅଛନ୍ତି?
ଅଛନ୍ତି ବୋଉ ଅଛନ୍ତି, ଆମର ମେସେଜ ଅଛନ୍ତି, ମୋ ପୁଅ ଗୋର ଅଛି ଛୋଟ ପୁଅଟେ। ଅଛନ୍ତି ଆଉ। ଚାଲିଛି ଏମତି ଆଉ। ଦେଖନ୍ତି ଆଉ।
ହୁଁ ହୁଁ ଛୋଟ ପରିବାର ସୁଖୀ ପର ଛୋଟ ପରିବାର ସୁଖୀ ପରିବାର ଆଉ।
ହୁଁ ସେଇଆ ଚାଲିଛି ଆଉ। ଯାହା ଭଗବାନଙ୍କ ଇଚ୍ଛା ଆଉ।
ହୁଁ ହୁଁ
ଆମେ କହିଲେ କଣ ହବ। ଆଉ ତମର ସବୁ କଣ କଣ କରୁଛ ପରିବା? ଘରେ କିଏ କିଏ ଅଛନ୍ତି?
ହଁ ମୁଁ ଫସଲ ବାରିରେ ବାଇଗଣ ଫାଇଗଣ ସବୁ ଲଗେଇଛି। ଆଉ କାକୁଡ଼ି ଲଗେଇଛି, ଭେଣ୍ଡି ଲଗେଇଛି ଝୁଡ଼ଙ୍କ ଲଗେଇଛି
ଉଁ ହୁଁ
ଆଉ ଗୁଆଁର ଲଗେଇଛି।
ସବୁ ଅଳ୍ପ ଅଳ୍ପ ଲଗେଇଛ ଆଉ।
ହଁ ସବୁଥର ଅଳ୍ପ ଅଳ୍ପ ଲଗେଇଛି ଆଉ ଫଳିଲାନି ଯେ ଇଏ ଗୁରା କଲରା ହେରା ସବୁ ଫଳୁଛି ଆସ୍ତେ ଆସ୍ତେ ଗୋଟେ ଗୋଟେ କଲରା ପକେଇଲାଣି ଝୁଡଙ୍ଗ ଫୁଡ଼ଙ୍ଗ ହେରା ହେଇନି। ଏ ବର୍ଷା ଟା ଟିକେ ହେଇଗଲା ଆମ ଆଡ଼େ।
ଓହୋ
ଆଉ ଆଉ ଟିକେ ପୋଇ ଆଣିଥିଲି ଚାରା ଯାଏ ଏଇ ବର୍ଷା ଯୋଗୁ ପା ମାଡ଼ ଖାଇଲା।
ଓ ହଁ ମଞ୍ଜି ଲଗେଇଲନି ମଞ୍ଜି
ଦେଖିବା ଲଗେଇଦବା ମଞ୍ଜି ମେଞ୍ଚ ଆଣିକି ନହେଲେ ପ ମଞ୍ଜି ଲଗେଇବା।
ଏ ମଞ୍ଜି ଟିକେ ଆଣି ଲଗେଇଦବ ମଞ୍ଜି ରା ବଢ଼ିଆ ହବ ନା।
ଉୁଁ ହୁଁ ମ ପୋଇର ମଞ୍ଜି ଆଉଚିକି।
ହଁ ପୋଇର ମଞ୍ଜିଆଉଚିନା।
କେମିତିଆ ଦେଖିବା ପାଇଁ କଳାନା କଣ କେମିତିଆ?
ଏରା କଳା କଳା କଳା ନାଲି ଏବେତ ସବୁ ମାରିକି ଦଉଛନ୍ତି।
ଓହୋ ଏରାତ ସବୁ ମେ ସବୁ ମେଡିସିନ ଲଗଉଚନି।
ହଁ ସବୁ ଭେଜାଲ କରିକି ଦଉନ।
ଉୁଁ ହୁଁ
ପୋଇରା ଶୀଘ୍ର ହବନା।
ହୁଁ ନାହିଁ ନଗେଇବା କହିଲତ ଗୋଟେ ଭଲ ପରିବା କହିଲ? ପୋଇ କହିଲଯେ ଲଗେଇବା ଆଣିକି ପୋଇ ଲଗେଇବା ଲଗେଇଥିଲି ବଞ୍ଚିଲାନି।
ହଁ ସେରା ହବକି ହବ ଏରା ଯଦି କହିହଉନି ନହେଲେ ଏରା ଡାଇରେକ୍ଟ ଥିବନା ଇଏ ପନ୍ଦର ଦିନବେଳକୁ ଗୁରେ ହେଇଯିବ ଗଛ ଆଉ।
ହୁଁ ନାଇଁ ବର୍ଷାଦିନ ଆଇଲାନି ଲଗେଇଲେ ହବ ସବୁ ଆଉ। ଆସ୍ତେ ଆସ୍ତେ ଗୋଟେ ଗୋଟେ ଗୋଟେ ଗୋଟେ ସବୁ ପରିବାତ ନଗଉଚି ବାରିରେ ଗୋଟେ ଗୋଟେ।
ଲଗା ଆଉ।
ପଛୁଆ ଲଗେଇଛି ଗୋଟେ ଗୋଟେ ଗୋଟେ ଗୋଟେ ଫଳୁଛି ଆଉ ପରିବା ରେଟ
ପାଣିଟା ହେଇଯିବ।
ହଁ ପରିବା ଯୋଉ ରେଟ ହେଲାନି। ଆଉ କଣ କିଣିକି ଖାଇହଉଛିକି ଆ ବହେରେଟ ଆସିକି ପରିବା ଛୁଇଁଲାଣି ସବୁ।
ଏଇନା ହବନି ରେଟ ବଢିବ ଏଇନା ପୁରା ଶ୍ରାବଣ ମାସ ପଶିବ।
ହୁଁ ହୁଁ ଆଉ ଶ୍ରାବଣ ମାସକୁ
ଉୁଁ।
କୁଆଡେ ଓଉ।
ବୋଲବମ ନାଇଁ ଏବର୍ଷ ଯିବୁନୁମ ଆରବର୍ଷ ଆଡକୁ ଯିବା ଆଉ।
ହଁ ଫାସ
ଯିବା ଯଦି ଯିବା ଦେଖିବା। ଆରବର୍ଷଟା ଆ ଯିବୁ ଯାଇଛୁ ବହୁତ ବର୍ଷ ଆଉ ଦଶ ପନ୍ଦର ବର୍ଷ ଗଲୁଣି ଆଉ କେତେ ଯିବୁ ଏଇବର୍ଷ ରହ ରେଷ୍ଟେ ଆଉ।
ବାରବର୍ଷ ତାହେଲେ ପୁରେଇ ସାରିଲେଣିି।
ବାରବର୍ଷ ପୁରଣ ହେଇକି ଆହୁରିବି ଯାଇସାଇଲାଣି ଆଗକୁ।
କହନି ପୁରା ମୁଣ୍ଡି ମାରି ଦେଇଛନ୍ତି ଆଉ।
ସବୁ ମୁଣ୍ଡି ମାରିଛୁ ସବୁଆଡେ ବୁଲାବୁଲି କରୁଛୁବି।
କୁଆଡେ କୁଆଡେ ସବୁ ତୀର୍ଥ ଜାଗା ବୁଲିଚ କୁଆଡେ କୁଆଡେ ସବୁ ତୀର୍ଥ ଜାଗା ପୁରୀରେ ବୁଲି ଦେଇଚ।
ପୁରୀ ଯାଇଚୁ ଘଟଗା ଯାଇଚୁ ଏଠୁ ଆମର ଭୁବନେଶ୍ଵର ଯୋଉ ମନ୍ଦିରଟା ଅଛି କଣ? ଲିଙ୍ଗରାଜ। ଆଉ ଆଉ ଧବେଳେଶ୍ଵର ଆଉ ଲଡୁ ବାବାଟା ଯାଇନୁ। ଆଉ କଣମ ଏଟା ଗୋଟେ ଇଆଡେ ଅଛି। ମନେ ପଡୁନି ସିଆଡେ ଏ ସବୁ ଯାଇଚୁ ଆଉ ପାଏ ଜାଗା ଯାଇଚୁ ଆଉ ଆଉ ଆମର ଏଠି
କୋଉ ଜାଗାଟା ସବୁଠୁ ଭଲ ଲାଗିଲା।
ସବୁଠୁ ଯାହେଲେ ଜଗନ୍ନାଥ ମନ୍ଦିରଟା ଭଲ ଲାଗୁଛି। ଆଉ ମାନେ ଶିବଙ୍କ ଉପରେ ହେଲେ ଠିକ ଭଲ ଲାଗୁଛି ଆମର ଯୋଉ ଭୁବନେଶ୍ୱର।
ଉୁଁ ହୁଁ
ଏଇ ଯୋଉ କଣମ ମନେ ପଡୁନି?
ଆଉ ଲେଲ।
ସେଇଟା ଭଲ ଲାଗୁଛି ଆଉ। ହଁ ଲିଙ୍ଗରାଜ ଲିଙ୍ଗରାଜ ଭଲ ଲାଗୁଛି। ଆ ଧବଳେଶ୍ୱର ବି ମୁଁ ତ ଦେଖିନି।
ଚଲେଇଛନ୍ତି।
ମୁଁ ଯାଇଚି ଦି ଥର ଯାଇଛି ଥରେ ପାଣି ନେଇକି ଯାଇଥିଲି ଆଉ ଥରେ ଭଲରେ ଯାଇଥିଲି। ଖେଲି ବୁଲିକି ଆସିଛି ଯାଇଛି ନା। ଦିଥର ଯାଇଛି ଲିଙ୍ଗରାଜ। ଲଡୁ ବାବା ତ ବହୁତ ଭଲ ହେଇଛି କହୁଛନ୍ତି କି ଆମେ ଯାଇନୁ ସିଆଡେ ତମେ ଯାଇ ଛ ବୋଧେ ନା ଯାଇନ ସିଆଡେ। ଉଁ। ହ୍ୟାଲୋ। ହ୍ୟାଲୋ ମୁଁ କହେଲି ଲଡ଼ୁବାବା ଲଡୁବାବା ଯାଇଛ ନା ଯାଇନା।
ଆ ଫ୍ୟାମିଲି ଫାମିଲି ନେଇକି ଯାଅ ବୁଲେଇକି ଆଣ କୋଉ କ
ଲଡୁବାବା ଟା ଏଇଟା ଆମର ଇଆଡେ ଅନୁଗୁଳ ଲାଇନ କହୁଛନ୍ତି ତ।
ଲ କୋଉ କର ଲାଇନି ହଁ। ମୁଁ ତ କେ ଯାଇନି ଆଉ।
ଓହୋ ଅନୁଗୁଳ ଲାଇନ।
ମୁଁ ବହେ ମାଲ ବହେ
ଅନୁଗୁଳ ଲାଇନ ଲଡୁ ବାବା ଦେଖି ହଁ କରିବା ଆଉ ଆଉ କୁଆଡେ ଯିବା ଆଉ। ସେ ଟାଣିବେ ଆଉ ଡୋରି ଲାଗିଲେ ଟାଣିବେ ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହୋ।